ର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କଣ କରୁଥିଲେ ଏବେ?
ଏଇ ଘର କାମ ଚାଲିଛି ଆଉ।
ଆଜ୍ଞା। କଣ ଖାଇଛନ୍ତି?
ହଁ, ପୁଅ ପାଇଁ ଟିଫିନ ହେଇଥିଲା ତ, ସେଇଥିରୁ ସମତେ ଖାଇଆକୁ
ଆଜ୍ଞା ଆଜ୍ଞା। ଆଉ କଣ ଏବେ ରୋଷେଇ କରିବେ?
ରୋଷେଇ ତ ଭାତ ଫାତ ବସିନି, ବସେଇବି ଏବେ ଆଉ।
ଆଜ୍ଞା। ଇଡିଲିକୁ ଘୁଗୁନି ଖାଇ ଦେଇଥିଲି। ଆଉ ର ମୁଁ କହିଲି ରୋଷେଇ କଣ କରିବେ?
ରୋଷେଇ କିଛି ବସିନି। ଯିବା, କଣ ହବ, ଇଏ ଘର କାମୁଡ଼ି କି ଲୁଗାପଟା ଶୁଖା ଶୁଖି ତୋଳା ତୋଳି ଚୋଉ ତା ଚୌତି ପିଲା ପୋଶ୍ ସ୍କୁଲ ଗଲା ପରେ ଏଡ଼ା ସବୁ କଲେ ସରିଲେ ଯାଇକି ରୋଷେଇ ପୁଣି ବସେଇବି ଯଳିଖିଆ ଆ ତ ଏଇନ ଏଗାରଟା ବେଳକୁ ସୁବୁ ଖାଇଛନ୍ତି। ସିଏ ସାଢ଼େ ଦଶଟା ରେ ପୁଅ ଗଲା ଏମିତି ବି ସବୁ ଏଗାରଟା ବେଳକୁ ଜଳଖିଆ ଗାଧେଇ ପାଧେଇ ଖାଇଲେ। ଆଉ ରୋଷେଇ ଟିକେ ଡେରିହେଲା ଦିଟା ବେଳକୁ ଖାଇଥିଲି ତ ବସିବୁ ବାରଟା ବାଜିଲେ। ରୋଷେଇ ବାସ ଆରମ୍ଭ ହବ।
ଆଜ୍ଞା ଆଉ ରଜ ରଜ କେମିତି ଉପଭୋଗ କଲେ?
ରଜ ରଜ ତ ଆମେ ତ ବାହା ହେଇ ସାରିଲୁଣି ଆଉ ରଜ କଣ। ପିଠା ପଣା ଝିଅ ତ ଅଛି ଛୋଟ ଝିଅଟା ତାରି ପାଇଁ ଯାଇଥିଲି ପିଠା ପିଠା ହବା କଥା ପୂଜାପୂଜି ଏମିତି ତାରି ପାଇଁ ଯହା ଆଉ କିଛି ନାହିଁ ଆମର ତ ବ୍ରାହ୍ମଣରେ ଏମିତିରେ ବି ବେଶୀ ରଜ ସେମିତି ହୁଏ ଆଉ ତାପରେ ସହର ଜାଗାରେ ରଜ କେହିଁ ସେଲିବ୍ରେଟ୍ ଏତେ କରୁନାହାନ୍ତି ଏଇ ପାର୍କ ଫାର୍କ ଯାଇକି ଟିକ ଦୋଳି ଖେଳିକି ଆସିବା କଥା।
ଆଜ୍ଞା।
ଆଉ ଗାଁ ଗଣ୍ଡରେ ହେଲେ ଟିକେ ଘରେ ଶାଶୁ, ଶ୍ୱଶୁର, ସ୍ଵାମୀ, ପୁଅଟେ, ଝିଅଟେ ଆଉ।
ଆଜ୍ଞା ଆଉ ଆପଣଙ୍କ ଆଜ୍ଞା?
ଆପଣଙ୍କ ଘରେ?
ଆମର ଜଏଣ୍ଟ ଫାମିଲି ଯେହେତୁ ଅଛନ୍ତି ତ ସମସ୍ତେ ଅଛନ୍ତି ଦା ଦା, ଖୁଡ଼ି, ଭାଇ, ଭଉଣୀ
ଓହୋ।
ମାନେ ଜେଜେମା ଜେଜେବାପା। ଆଉ ଆପଣଙ୍କ ଆଡ଼େ କଣ ଫେମଶ୍ ଫେମଶ୍ ଜାଗା ଫାଗା ଅଛି?
ଆମର ତ ଘର ଆମର ଏଠି ଲିଙ୍ଗରାଜ ମନ୍ଦିର ଅଛି। ଆଉ ଧଉଳି ଅଛି ଖଣ୍ଡଗିରି ଅଛି। ସବୁ ଫେମସ ଜାଗା ଆମର ଏଇଠି ଅଛି ନନ୍ଦନକାନନ ଅଛି। ଆଉ ବାପଘର ଯେହେତୁ ପୁରୀ। ଆଉ ସେଠି ତ ଜଗନ୍ନାଥ ମନ୍ଦିର ଅଛନ୍ତି ଅଛି ସମୁଦ୍ର ଅଛି ଆଉ।
ଆଜ୍ଞା ତାହେଲେ ଆପଣ ବି ପୁରୀର?
ଆପଣ ବି ପୁରୀ ଘର?
ନାଇଁ ମୋର କଟକ ଯେ କାଲି ଜଣେ ଭଉଣୀ କଥା ହଉଥିଲେ ସେ ପୁରୀରୁ କାକଟ ପୁରରୁ ସେ କହୁଥିଲେ। ଆଜ୍ଞା। ଆଜ୍ଞା ଆଜ୍ଞା। ହଁ ହଁ ମନ୍ଦିର ପାଖରେ ବି ମୋର ସାଙ୍ଗ ଗୁଡେ ଅଛନ୍ତି। ମାନେ ତାଙ୍କ ଘର ସେଇ ମନ୍ଦିରଠୁ ପାଞ୍ଚଶହ ମିଟର ଦୂରରେ।
ଆମର ଏଇ ଶହେ ମିଟର ଦେଢ଼ଶହ ମିଟର ଡିଷ୍ଟାନ୍ସ ରେ ଆଉ।
ଆଜ୍ଞା କାରଣ ଆମେ ଯେତେବେଳେ ୟୁ ପି ଏ ସି ପ୍ରିପାରେସନ କରୁଥିଲୁ ସାଙ୍ଗ ହେଇକି ପଢ଼ୁଥୁଲୁ। ଆଜ୍ଞା ଆଉ ଏବେ ଆଉ କଣ ରଥଯାତ୍ରାର ପ୍ଲାନିଂ?
ରଥଯାତ୍ରା ତ ମୁଁ ରଥ ଦିନ ତ ଯାଇପାରେନି ଭିଡ଼ ଭିଡ଼କୁ ଛୋଟ ଛୁଆ। ନେଇକି ଯିବାକୁ ଟିକେ ଅସ ବିଧା ହୁଏ ତ ରଥ ପରେ ଶ୍ରୀପଞ୍ଚମୀ ଯୋଉ ହେରା ପଞ୍ଚମୀ ଦିନ ଯିବି ଆଉ।
ଗଲେ ସେଠି ହଁ ବାପା ନାହାନ୍ତି ନା, ତାଙ୍କ ପାଇଁ ଟିକେ ବ୍ରାହ୍ମଣ ଭୋଜନ କରୁ ସବୁ ବର୍ଷ ଆମେ ଭଉଣୀମାନେ। ଆମ ସେଇଟା ଗୋଟେ ରିଚୁଆଲ ଟାଇପ୍ ର ସେଇଟା ଯେମିତି ହେଲେ ହବ। ତିନି ଭଉଣୀ ନା ନା ତାଙ୍କର ସବୁ ତିନି ଝିଅ ନାତି, ନାତୁଣୀ ତାଙ୍କର ସ୍ତ୍ରୀ ସମତେ ଯାଇକି ବାପାଙ୍କ ନାଁ ରେ ଟିକେ
ଆଜ୍ଞା ଆଜ୍ଞା।
ସେଥିପାଇଁ ଯାହା ହଉଛି ହଉ ଆମକୁ ଯିବାକୁ ପଡ଼େ।
ଆଜ୍ଞା। ଆଜ୍ଞା।
ଏମିତି ଆଉ। ହଁ ଆପଣ ଯାଇଛନ୍ତି ପୁରୀ? ସେ ପରୀକ୍ଷା ଥିଲାବେଳେ ସେ ରହୁଥିଲେ। ପରୀକ୍ଷା ଦେଲାବେଳେ ସେ ରହୁଥିଲେ?
ଭୁବନେଶ୍ଵରରେ ମୁଁ ରହୁଥିଲି ପୁରୀ କିନ୍ତୁ ମୁଁ ପ୍ରତି ମାସରେ ଯାଏ। ଆଉ ଆର ମାସରେ ବି ଯାଇଥିଲି ଆଜ୍ଞା ହଉ କାଳିଆ ସହିତ ଭାବ ଆମର କଟକ।
ହଁ ହଁ କଟକ ଯିବ।
ଆଜ୍ଞା ଅ କଟକ ଚାନ୍ଦିନୀ ଚୌକ ଆଜ୍ଞା।
ହଁ ଆମର ସେଠି ଅଛନ୍ତି ମୋ ନଣନ୍ଦ ବାହା ହେଇଛନ୍ତି ନା କଟକରେ
ଆଜ୍ଞା ଆଜ୍ଞା।
ଟି କଣ କଇଲ ବିଦ୍ୟାଧରପୁର।
ଆଜ୍ଞା ଆଜ୍ଞା।
ଓହୋ ଆମେ ସେଇପଟ ଦେଇକି ଯାଉ କନେଇ ପୁର ବିଦ୍ୟା ଯଉ ଅ ସିଆରସିି ଯୋଉ ଉ ନାହିଁ କୋଉଠା ତାର ଫ୍ୟାକ୍ଟ୍ରି ଟା ସିଏ ସିଏ ସେଇଠି ତାଙ୍କର
ଓହୋ ଆଜ୍ଞା। ହଁ ଜଗା ସହିତ ତ ଭାବ ହେଇଯାଇଛି ଏପାଳି ଜଗା ଯଦି ଭାବ ଫୁଣି ଲଗେଇଲା
ତ ଏଥର ରଥଯାତ୍ରାରେ ପୁଣି
ରଥକୁ ତ ସମସ୍ତେ ଯାଆନ୍ତି ପୁରୀ ସେଟା ଗୋଟେ କମନ ହେଇଗଲା ନଗଲେ ଆଉ କାଳିଆ ଆସିଛି ବାହାରକୁ ଆାମ ମାନଙ୍କ ପାଇଁ ଆମେ ଯଦି ନ ଯିବା କି ଯିବ।
ଆଜ୍ଞା।
ଆଜ୍ଞା, ଆଜ୍ଞା। ଆଜ୍ଞା, ଆପଣ ମିଶ ଦେଖିବାକୁ ମାନେ ଭଗବାନ ଭେଜ ନନଭେଜ ତାଠଡୁ କୋଉଟା ଭଲଲାଗେ? ଆଜ୍ଞା।
ହଁ, କହୁନାହାନ୍ତି?
ଏବେ ହଁ, ମୁଁ କହିଲି, ସେ ଏବେ କଣ ଘରେ ଜହ୍ନି ପଠେଇଥିଲେ ତ? ସେ ଡାଲିକୁୁ ଜହ୍ନି ଭାଜି ଦବ ଆଉ, ଟିକେ ଦେଶୀ ଖାଇବା। ଦେଖିବା ଖାଇବା।
ଉହୁଁ, ଆଜି ଆଇଁଷ ନନ ଭେଜ୍ ନାହିଁ ଏ ବୁଧବାର।
ଆଜ୍ଞା, ନାଇଁ ମୁଁ
ବୁଧବାର ନନ୍ ଭେଜ୍ ମୁଁ ବି ସେମ୍।
ମୁଁ ଭେଜବଲା ଟୋଟାଲ। ଆଜ୍ଞା। ସବୁ ଭେଜ ଭେଜ।
ଭେଜିଟେରିଆନ୍ ଯେ ହବନି, ମନା କରୁଛନ୍ତି। ମୁଁ କହିଲି, ହଉ। ଠିକ ଅଛି। ସାଧାସିଧାରେ ବାରିଆଡେ ତ କଖାରୁ ଡ଼ଙ୍କ ହେଇଛି। ଯଦି ହବ, ସେଥିୁରୁ ଟିକେ ଆଣିକି ରାଇ ପାଇଁ କଣ କରି ଦବା। ହଁ, ଭାତ, ଡ଼ାଲି, ଆଉ କଣ ଟିକେ? ଯଦି କହିବ, ପଚାରିକି, ବୁଝିକି କହିବା କଥା। ଶାଶୁ କଥା ନା, ବୁଝିବାଝି କି ଯାହା କ କହିବେ। ପସନ୍ଦ କରିକି ମୁଁ ଅଛି, ପସନ୍ଦ। ଆଉ କଣ କରିବା?
କାଇଁ? ଏବେ ଲିଙ୍ଗରାଜ ମନ୍ଦିର ଯାଇଛନ୍ତି ନା, କେବେ? ଏବେ କଣ ଅଶୋକ? ଶୀତଳ ଷଷ୍ଠୀ ଟା ଶୀତଳ ଷଷ୍ଠୀ କି ଯାଇଥିଲେ?
ନାଇଁ, ନାଇଁ। ମୁଁ ଏବେ ଯାଇନଥିଲି। ହେଇଗଲାଣି ଚାରି-ତିନି-ଚାରି ମୁଁ ଏମିତି ମୁଁ ଦଶ-ବାର ବର୍ଷ ଭିତରେ, ଦୁଇରୁ ଚାରି ଥର ଯାଇଥିବି ବୋଧେ। ଓ, ମୁଁ କୁଆଡେ ଯାଇ ହିଁ ପାରେନି ବେଶି। ତ, ଅଳ୍ପ ଜାଗା ବୁଲାବୁଲି, ମୋର ଅଳ୍ପ ଜାଗା। ମୋର ପ୍ରତି ଦି ମାସରେ, କେବଳ ପୁରୀ ମୋର କନଫର୍ମ। ତାପ, ଆଉ କୁଆଡେ ମୋର ଏତେ ନାହିଁ, ଯିବା ଆସିବା, ବୁଲାବୁଲି। ନନ୍ଦନକାନନ ତ, ବାର ବର୍ଷ ବାହାଘରେ, ଗୋଟିଏ ଥର ଗଲି, ଫାଷ୍ଟ।
ହୁଁ, ହୁଁ।
ହ-ହ, ସମୟ ନାହିଁ, ଛୋଟ ପିଲା।
ଆଜ୍ଞା, ଆଜ୍ଞା। ନନ୍ଦନକାନନ ଟା ଆମଠୁ ଚାରି କିଲୋମିଟର ଆମ ଇଏରେ ଯାଉଛି ଆଉ। ତ ଆ ପରେ ବାହାରିବନି।
କହିବ ବୋଲି, ମୁଁ ଆଜି ପର୍ଯ୍ୟନ୍ତ ଆଣିକି, ମତେ-ସ- ସତେଇଶ ବର୍ଷ ହେଲାଣି। ମୁଁ ଦେଖିନି ଏମାନଙ୍କୁ ଆଜି ଯାଏଁ।
ଆସନ୍ତୁ ମାନେ ମୋ ମା ଚଣ୍ଡି। ମା ଚଣ୍ଡୀଙ୍କର ଦର୍ଶନ ଲାଭ କରନ୍ତୁ।
ଡ଼ାକିଲେ ଯିବି ଆଉ। ମା ତ ଡ଼ାକୁନାହାନ୍ତି, ଆଉ କରିବୁ କଣ? ମାଙ୍କ ଡୋରି ନ ଲାଗିଲେ, କିଏ ଯିବ କୁଆଡେ? ଆଉ ମାଆଙ୍କ ଡୋରି ତ ଲାଗୁନି, ଆଉ କରିବୁ କଣ ଆମେ? ଯେବେ ମାଆ ଡାକିବେ, ନିଶ୍ଚୟ ଯିବି ଆଉ। ମୁଁ ଜମା ମାଙ୍କୁ ଦେଖିନି। କେ ଏବେ ମାନେ, କେବେ ଦେଖିନି। ବାଡୁଅ ରେ ଦେଖିଛି ନା, ବାହା ହେଲା ପରେ ବି ଦେଖିଛି। ସେଇପଟେ ନଣଦ ଘରୁ, ବହୁତ ଥର ଯାଇଛି।
ଆଜ୍ଞା। ଏବେ ଏବେ ମନ୍ଦିର ଟ୍ରାନ୍ସଫର୍ମେସନ ହେଇଗଲାଣି ଏବେ ପୁରାଭା ଏଇମନ୍ଦିର ଗୋଟେ ମାଆଙ୍କର ହଉଛି କାମ ବି ଚାଲିଛି ଆସି ଦେଖନ୍ତୁ ଦର୍ଶନ ଲାଭ କରନ୍ତୁ
ହଁ ଯିବ ତାହେଲେ ତମ କଣ୍ଠରେ ବସିକି ଯଦି ମା ଡା। ଗୋଟେ ହଜିର ସେଏ ଭାବିକି ଯିବ କଣ।
ଆଜ୍ଞା ଆସନ୍ତୁ ଆସନ ଆଜ୍ଞା।
ହଁ ଏମିତି ଡ଼ାକିବେ ଯଦି ଯିବି ଆଉ।
ୱେଟ୍ସାପ ୱେଟ୍ସାପ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ଆଉ କଣ କୁହନ୍ତୁ ମାନେ ଆପଣଙ୍କ ମାନେ ପୁରୀରେ କଣ ଫେମସ ଫେମସ ଜାଗା ଅଛି ପୁରୀ ତ ପ୍ରାୟ ଆପଣ ପୁରୀରେ ଯୋଉ ଆମର ଅଛି କି
ଆମ ରାଜ୍ୟ ଭିତରେ ପୁରୀ ହିଁ ଫେମସ ଗୌରବ ଯୋଉ ଓଡିଶାର ଗୌରବ ହେଲା ପୁରୀ।
ଗୌର ବିହାର ଯାଇଛନ୍ତି ନା ଯାଇନାହାନ୍ତି?
ଦେଶର ସେତବେଳୁ ଯାଇକି ଆମେ ସେତେବେଳେ ଫିସ ଫିଷ୍ଟ କର ହ ଆମେ ଆମେ ଯେତେବେଳେ ବା ଥିଲ ସେ ଜାଗାରେ ଆମେ ସେ ଟାଇମ୍ ରେ ଆମେ ସେଇଠି ଫିଷ୍ଟ କରୁ। ଯି ଆମର ସେଇଠି ହୁଏ ସାଙ୍ଗସ କ କଲେର ସେଠି ଅଛି ସେଠିକି ଯାଇପାରନି। ଲୋକ ନ ଆଉ ମୁଁ କହିଲି ସେ ତମର ଯୋଉ ବେଡ଼ି ହନୁମାନ ତାପରେ ସେଠି ଅଛନ୍ତି ତାପରେ ଆମର ମହାବୀର ଅଛନ୍ତି।
ହୁଁ।
। କୋଣାର୍କ ବେଲେଶ୍ୱର ରେ ମୋ ମାମୁଘର ଆମେ ସମସ୍ତେ ତ ସେଠିକି ଯାଉ। ଆଉ ମାର୍କଣ୍ଡେଶ୍ଵର ପ-ପୋଖରୀ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
ହଁ। ଆଜ୍ଞା। ଆଜ୍ଞା।
ସେଠି ମୋ ବାପାଙ୍କ, ସେଠି ଧବଳେଶ୍ଵର ମନ୍ଦିର ଅଛି। ।
ଆଜ୍ଞା କଟକ ଆସନ୍ତୁ। କଟକରେ ଧବଳେଶ୍ଵର ବୁଲି ଯିବେ ମାଆଙ୍କର ବୁଲି ଯିବେ, ବହୁତ ଜାଗା ଗୁଡ଼ା ଅଛି।
ସେଇ ଦିଟା ଜାଗା ହିଁ ଯାଇନି। ଧବଳେଶ୍ୱର ଯାଇପାରନି କି ମାଆଙ୍କ ପାଖକୁ ଯାଇପାରିନି। କଟକରେ କହିଆକୁ ଗଲେ ମୁଁ କୁଆଡ଼େ ଯାଇନି। କେବଳ ସେ ନଣନ୍ଦ ଘରକୁ କଟକରେ ବା ଅଛନ୍ତି ବୋଲି ଯାଉ। ସେତିକି ଆଉ । ଆଉ ସମୟ ଅଭାବ ହେଇଗଲା ଯିବୁ କୁଆଡ଼େ?
ହଉ ଏବେ ମୋର ଟିକେ କାମ ଅଛି। ଆପଣ
ହଁ ହଁ ଠିକ ହଁ ଠିକ୍ ଅଛି।